ହଁ ବନ୍ଧୁ କଣ କରୁଚ।
ଆଜ୍ଞା ପ୍ରଣାମ।
ପ୍ରଣାମ ପ୍ରଣାମ।
ଏଇ ଟିକେ ଘର ଦ୍ୱାର ଖରିକି କି ଆସିକି ଏଇ ପିଣ୍ଢା ଦୁଆର ମୁହଁରେ ଟିକେ ବସିଚି ଆଉ।
ଆଉ ମୁଁ କଣ ପାଇଁ ଫୋନ କରିଥିଲି କି। ମୁଁ କହୁଥିଲି ତମ ବାଡିରେ କାଳେ ସେଫାଳି ଗଛ ଅଛି ଏ ଯୋଉ ସିଙ୍ଗଡା ହାର କୁହନ୍ତିନି। ସେଇ ଗଛକାଳେ ତମ ବାଡିରେ ଅଛି।
ହଁ। ଆମ ବାରରେ ଅଛି ଗୋଟେ ହେ ହେଲାଣି ବହେ ବଡ ଟିଏ ଆଉ।
ଆ ସେଇ ପତ ପତ୍ର ଦିଟା ଦରକାର ଥିଲା ମ ସେ କଣ ଚର ଝିଅ ଟାକୁ ହଉଚି ବାରମ୍ବାରେ। ଆଉ କିଏ କହିଲେ। ସେଇ ସିଙ୍ଗଡା ହର ପତ୍ରରେ ମହୁ ଆଉ ଗୋଲମରିଚ ମିଶେଇକି ସେଇଆକୁ ଦି ତିନି ଥର। ହଁ ଦେଲ ଦି ତିନି ପାନେ ସେ ଜର କାଳେ କମିବ। ଆଉ ସେ ପତ୍ର ଦିଟା ହେଁ ତମ ହଁ ଦାଦା ଯାଇଥିଲେ ଟିକେ ଦେଇଥାନ୍ତ।
ହଉ ସିଏ ଆସିଲେ ଦାଦା ଆସିଲେ ମୁଁ ତୋଳିକି ରଖିଥିବି ଦେଇଦେବି ଗୋଟେ ପଲଥିନି ରେ ପୁଡେଇକି। ତାକୁ ସେଇଆାକୁ ଦି ତିନି ଥର କି ବାଟିକି ଦବ ଫ୍ରିଜ ରେ ରଖିଦେଇଥିବ। ଥଣ୍ଡା ଜାଗାରେ ହଁ ଥଣ୍ଡା ରହିଲେ ରହିବ ସେ ପତ୍ର ଟା ନହେଲେ ପାଣିରେ ପକେଇକି ଆଉ ପାଣିରେ ପକେଇଲେ ପଚିଯିବ ନା କଣ।
ହଉ ଫ୍ରିଜ ରେ ରଖିଦେଲେ ହବ ପେପରରେ ଗୁଡେଇକି ରଖିଲେ ବାନ୍ଧିକି ସେ ଅଧିକ ଦିନ ରହିବ।
ହଁ ନା ସେ ପତର ଟା ବି ଭଲ ପତର ଟେ ତାକୁ ପିଇଲେ ଥ ବେଶୀ ଜର ରହୁଥିଲେ ଦେହରେ ଚୋରା ଜୋର ଯୋଉ। କୁହନ୍ତି, ସେଇ ଜର ରହୁଥିଲେ ଭଲ ସେଇ କିନ୍ତୁ ଦି ତିନି ପାନରେ ଜର ଛାଡିଯିବ।
ଆଉ ଆଉ ତୁଳସୀ ପତ୍ର ବି ଦିଟା ଦବ। ତୁଳସୀ ପତ୍ର ତୁଳସୀ ପତ୍ର, ହଁ ବା ସେଇ ଥଣ୍ଡା ଜର ହେଇଛି ତ, ମୁଁ କହିଲି ଯୋଉ କଳା ତୁଳସୀ ପତ୍ର ଆଁ ତାଧେରେ ଉମ୍ ମହୁ, ଗୋଲମରିଚ ବି ଅଦା ମିଶେଇକି ଦେଲେ, କଫଟା କଟିବ। ତାର ଟିକେ ମଝିରେ ପେଲଲି ହଉଥିଲା ତ ଶ୍ଵାସ ବାହାରି ଯାଇଥିଲା, ଆଉ ଦେଲି ବୋଲି ମେ ଆଣିକି ଡା ଡାକ୍ତରଖାନାରୁ ଔଷଧ, ସମସ୍ତେ ପାଟି କଲେ କହିଲେ ଏଇଟା ଉମ୍ ଛୁଆର ଉମ୍ ଇଏ ଔଷଧ ଦେଲେ ତାର
ତାପରେ ଏତେ ଛୋଟ ତ ଛୁଆଟିଏ ଔଷଧ ଗୁରା ଦେଇକି କଣ କରିବ? ଏଇ ଘର ଉପକାର ଉପଚାରିତ ଜିନିଷ ଥିଲେ ଦେଇଦେଲେ ସେଥିରେ ଛୁଆର ଦେହ କମିବ। ଆଉ ଔଷଧ ଗୁରା ମୁଡି ଚୁଡା ବାଗେ ଚୋବେଇଲେ ସେଇରା କଣ ହବ? ଛୁଆଙ୍କର କେତେ ଛୋଟ ଛୋଟ ଛୁଆ, କେତେ ତାଙ୍କର ବାହାରିବ ସେ ଔଷଧ ମୋଷଦ ଖାଇଲେ।
ହୁଁ, ସେଇଥିପାଇଁ ଯୋଉ ନା ଛୁଆ ବେଳେ ସବୁବେଳେ ମୁଁ ଦିଏ, ସେ ତୁଳସୀ ପତ୍ର, ଅଦା, ମହୁ ଗୋଲମରିଚ, ମିଶେଇକି ଥଣ୍ଡା ହେଲେ ହେଁ ଦିଏଁ ଆଉ ମହୁ ଅଦା ଘୋରିକି ବି ଦେଲି ଟିକେ ଟିକେ ସଖାଳେ ଗାଧେଇ ସାରିକି ହେଇ ତାକୁ ଚଟା, କଫ ଫପ ହବନି ବୋଲି। ଆଉ ଏ ଯୋଉ କ୍ଷୀର ବି ଗରମ କଲା ବେଳେ ଓସ୍ତ ପତ୍ର ପକେଇକି ଗରମ କରେ କଫଟା କଟିବ ବୋଲି। ତଥାପି ତାକୁ ଥଣ୍ଡାଟା କଣ ରହିଯାଇଛି ଆଉ।
ଏଇଟା ତା ଜନମରୁ କଣ କୁହନ୍ତିନି ଜନମରୁ ଥଣ୍ଡା ରହିଛି।
ହଁ। ସେ
ଥଣ୍ଡା ଆଉ। ହଁ ସେମତି ତୁଳସୀ ପତର ସେ ଯୋଉ ଅଦା ଫଦା ଟିକେ ଛେଚିକି ଦିଅ। ସେ ଦି ଦି ଚାରି ପାନେ ନେ ଦେଲେ
ନା ସିଏ ଯେତେବେଳେ ଜ-ଜନ୍ମ ହବାକୁ ଥିଲା, ଆମର ଘରଟା ହଉଥିଲା ତ ଆଉ ଟିକେ ଯୋଉ ଏ ଲୋକମାନେ ଆସିକି କାମ କରନ୍ତି, ତାଙ୍କ ପାଇଁ ଖାଇବା ପିଇବା ସେ ବାସନ ଫାସନ ମଜା, ଇଏ ତାପରେ ବର୍ଷା ଦିନ ତିନ୍ତି ବୁଡ଼ିକି ଯୋଉ କରେ ଆଉ ସେ ମତେ ଥଣ୍ଡା ରହିଲା ଆଉ ସେ ଛୁଆଟା ଆ କୋଉ ଥଣ୍ଡା ହେଇଗଲା ସେ ଜନ୍ମ ହେଲା ପରେ ତ ଲାଇଟରେ ରହିଲା ଦଶ ଦିନି। ଅ ଲାଇଟ୍ ପକେଇକି ରଖିଲେ, ତାପରେ ବି ଭିତରକୁ ଛାଡିଲେ ଯେ କହିଲେ ଗୋଟେଇ, ଇଁ ବଲ ଟିଏ ତା ମୁଣ୍ଡ ଉପରେ ଲଗେଇକି ରଖିବ, ସବୁବେଳେ ଯେ ଛୁଆଟା ଯେମିତି ଗରମ ରହିବ। ଚାରି ମାସେ, ଛଅ ମାସେ, ମୁଁ ବିଲକୁଲ ଆଲୁଅରେ ଶୁଏନା। ଆଉ ସିଏ ଜନ୍ମ ହେଲା ଯୋଉଠୁ ତାକୁ କୁ ମୁଣ୍ଡ ଉପରେ ସବୁବେଳେ ଗୋଟେ ବଲ ଟଙ୍ଗେଇକି ଶୋଇବୁ। ଦେନ୍ ଦେହଟା ଟିକେ ତାର ଗରମ ରହିବ ବୋଲି। ଆଉ ଯେତେ ତାକୁ ଇଏ କରୁଚୁ ଟେକୁଚୁ, ସିଏ ତାର ସେତେ ତା ଦେହ ଖରାପ ହଉଛି ଆଉ କଣ କରିବି।
ହଁ ତ ତାକୁ ସେକା ସେକି କରୁନଥିଲୁ କି, ତା ଜନମରୁ ଯୋଉ ସେକନ୍ତି? ଗୁଣ୍ଡା ଘଷି ନିଆଁ କରିକି ଯୋଉ ସେକନ୍ତି।
ନା, ଯୋଉ ଜନ୍ମ ହେଲା ବେଳେ ମନା କରିଦେଲେ ସାରେ। ସାର ମନା କଲେ କଲେ ସେକା
ମତେ ମନା କରୁଛନ୍ତି ଛୁଆ କ ଶକିବନି ଇଏ କରିବନି
ହଁ ଆଗେ
ଆଗେ ଛୁଆକୁ ଓସାଧା ମୋସାଦା ଦଉନଥିଲେ ସେଇ ନିଆଁରେ ଟିକେ ଗୁଣ୍ଡା ପକେଇକି ଯୋଉ ଇଏ କରିକି ସେକନ୍ତି।
ହୁଁ ସୁରିଶି ତେଲ କି ରାଶି ତେଲ ଲଗେଇକି ସେକା ସେକି କରନ୍ତି ସୋରିଷ ତେଲ ରସୁଣ ତାକୁ ଅ ନିଆଁରେ ଫୁଟେଇକି ତାକୁ ବି ଘଷନ୍ତି ଆଉ ଇଏ ତ ସାର୍ ମନା କରିଦଉଛନ୍ତି କିଛି ଛୁଆଙ୍କୁ ସେକା ସେକି କରିବନି ତ ଶୁଖିଯିବ ଇଏ ହବ ପରେ ଏତେ ବାହାରୁଛି ଏ ଦେହ ସବୁବେଳେ ଖରାପ ରହୁଛି ଆଉ କଣ କରିବୁ
ଆଉ ହଉ ବଥେଇବ କାହାକୁ ଆମର ଅଛି ତୁଳସୀ ଆଉ ନହେଲେ ସେ ଶିଙ୍ଗରାହାର ପତର ସବୁ ଦେଇଦେବି ରଖିକି ଦେଖିବା ତାକୁ ସେଥିରୁ ହଁ ତିନି ଚାରି ଥର ଲେଖା ପିଆ ଖାଲି ପେଟରେ
ହଁ ସଖାଳୁ ସଖାଳୁ ନ ସନ୍ଧ୍ୟା ବଳେ ଯୋଉ ସେ ଜେଜେମା ଜଣେ ହେବେ ତାର କହିଲେ ତାକୁ ସଖାଳେ ସନ୍ଧ୍ୟା ବେଳେ ଖାଲି ପେଟ ରେ ଥିବ ଦବୁ ସେ ଦେଲେ ସେଇଟା ଥଣ୍ଡା କଫଟା ଖସିଯିବ ମୁଁ ସେଇଥିପାଇଁ ଟିକେ ଫୋନ କରିଥିଲି ଆଉ
ଓହୋ ଏଇ ଯୋଉ କହୁନାହାନ୍ତି କୁହ
ଆଉ କଣ ତମ ଛୁଆମାନେ ସବୁକଣ କରୁଛନ୍ତି ଦେହ ଭଲଅଛି
ସବୁ ଯାଇଥିଲେ ବିଦ୍ୟାଳୟ କୁ ଯାଇଥିଲେ ହେଇ ଆସଥିଲେ ସବୁ ଧୋଇ ହେଲେ ହେଇ ତାଙ୍କୁ ଭାତ ଦିଟା ଦେଲି ଖାଇଲି ଖାଇକି ଛୁଆରେ ଯିବେ ଏବେ ଖେଳିବେ ଟିକେ ଆଉ କଣ ଏତେବଳ ହେଲାଣି ଆଉ ଶୋଇବେ ସବୁ ଖେଳି ଡେଇଁ ଡାଇଁକି ଆସିବେ ସଞ୍ଜ ହଁ ବୁଡିଲା ବେଳକୁ ଆସିବେ ଆଉ ଏଇ ଘର ପାଖରେ ଛୁଆ ଖେଳୁଛନ୍ତି ସବୁ ଆଉ
ଆମର ଯାଏ ଯେ ବିଦ୍ୟାଳୟ କୁ ସେ ଥଣ୍ଡା ଜରଟା ହେଇଯାଇଚି ତ ହଉ ଦେହ ଟା ଭଲ ଲାଗୁନି ଆଉ ଦି ତିନି ଦିନ ହେଲାଣି ପାଠଶାଠ କିଛି ପଢା ନାହିଁ ଆଉ ଯୋଉ ଯାଏ ଘରୋଇ ଜଣଙ୍କ ପାଖକୁ ଗୋଟେ ସ୍ତ୍ରୀ ଲୋକଙ୍କ ପାଖ ପାଖକୁ ଯାଏ ପଢିବା ପାଇଁ ଜଣଙ୍କ ଘରକୁ ଆଉ ସିଏ ବି ବନ୍ଦ ଆଉ ଦେହ ଖରାପ ତାଙ୍କ ଘରକୁ ଯାଇଁକି ଟିକେ କାସୁଛି କି ଛିଙ୍କା ଛିଙ୍କି କଲେ ତାଙ୍କର କହୁଛନ୍ତି ଏଇଟା ହଉଛି କଅଣ ଉଡା ଥଣ୍ଡା ଟା ଉଡୁ ଉଡୁଛି ଉଡିକି ଅଲଗା ପିଲାଙ୍କ ଓ ରିଆକ୍ସନ୍
ଅଲଗା ଛୁଆଙ୍କ ଦେହରେ ଯୋଉ ଉଡିବ ବୋଲିକି ସେଇଆକୁ କହୁଥିବେ ଆଉ
ଏଇ ଥଣ୍ଡା ଟା ଉଡିବ ବୋଲି ଅଲଗା ପିଲାଙ୍କ ଦେହକୁ ଥଣ୍ଡା ଯିବ ଆଉ ତମେ ଦି ଚାରି ଦିନି ପାଠ ପଢା ଟିକେ ଘରେ କରାଅ ଆଉ ଦି ଚାରି ଦିନ ପରେ ପଠେଇବ ସେଇଥିପାଇଁ ଆଉ ଛାଡୁନି ଆଉ ବିଦ୍ୟାଳୟକୁ ବି ଯାଉନି ଏଇ ଶୋଇଥିଲା ଏବେ ହେଇ ଉଠିକି ବସିଛି ଆଉ
ହଁ ସେଇଆ ତାଙ୍କୁ ଘରେ ରଖ ଆଉ କଣ କରିବ ଯାହାହେଲେ କହିଲେ ଛୁଆଙ୍କୁୁ ତାଙ୍କର ମନ ଦୁଃଖ ହବ କହିବେ ଏମିତି ଥଣ୍ଡା ମଣ୍ଡା ହେଇଛି ବୋଲିକି ସବୁ ଇଏ କରୁଛନ୍ତି
ହଁ ବା ଆଉ ଆଉ କଣ ତମର ଧାନ ସବୁ ତଳି ପଡିଲାନି ଧାନ ପା ଏବେ ସବୁ ତଳି ପଡେ
ନାଇଁ ମ ଏଇ ସବୁ ସବୁ ଇଏ କରିଦେଇଥିଲେ ବୁଣିଦେଇ ଥିଲେ ଇଏ ତ କଣ ବର୍ଷା ହଉନାହିଁ ଆଉ ପାଏ ଖଣ୍ଡେ ବିଲ ଥିଲା ତାକୁ ରୋଇଥାନ୍ତେ ଆଉ ପାଣିତ ନାହିଁ କେନାଳ ପାଣି ଛାଡୁନାହିଁ କି ବର୍ଷା ହଉନାହିଁ। ହେଲେ ସିନା ହଳ ବିଲକୁ ନେବେ କାଦୁଅ କରିବେ କି କଣ କରିବେ ଏ ତଳି ପକେଇବା ପାଇଁ ଆଉ ଗାଡେ ବର୍ଷା ନାହିଁ ପୁଣି କଣ କହିଲେରି ଏବେ ଜୋରେ ଖରା ହବ ହଉଁ
ଆଉ ଆର ବର୍ଷ ଟିକେ ଭଲ ହେଇଥିଲା ଧାନ
ହଁ ଆଗ ବସ ଗୋଟେ ପ୍ରକାରର ହେଇଥିଲା ଆଉ ବିଲ ଦି ପା ଖଣ୍ଡେ କରିଥିନୁ ଆଉ ସେଇ ଧାନ ଅଛି ଠାକୁରଙ୍କ ଦୟା ରେ ଏ ବର୍ସ ହୁଅନ୍ତା କି କେତେ ଚାଷୀ ମନ ଦୁଃଖ କରିବେ।
ଆଉୋକଘର ଚାଷ ହେଲେ ଦିଟା ଧାନ ଘରେ ଥିଲେ ଅରୁଆ ଦିଟା ପସେଇବେ କି ଚୁଡ଼ା ଫୁଡା ଦିଟା ପକେଇବେ ଚୁଡ଼ା ପସେଇକି ଆଣିବେ। ଗାଁ ଗାଉଳି ଲୋକଙ୍କର ସେଇଟା ହଉଛି ମୁଖ୍ୟ ଖାଦ୍ୟ ସଖଳୁ କିଛି ନହେଲେ ବି ଚୂଡା ଦିଟା ଧୋଇ ଦେଇକି ତା ଦେହରେ କଦଳୀ କିି ଟିକେ ଉ କ୍ଷୀର ପକେଇ ଦେଇକି ଖାଇବେ।
ଆମର ସମେତଙ୍କର ସକାଳୁ ଚୁଡ଼ା ଯେତିକି ଆମର ଭାତରେ ସବୁ ନ ଖାଇକି ମନ କରନ୍ତି ସବୁ ଚୁଡ଼ା ଖାଇବାକୁ ଭାରି ମନ
ହୁଁ ହଁ
ଚୁଡା ସକାଳୁ ପାଣି ରେ ପକେଇକି ଖାଇକି ଯିବେ କିଛି ନହେଲେ ଖାଲି ଲୁଣ ଟିକେ ଦେଇକି ଚୂଡ଼ ଦଟା ଖାଇଦେବେ ନ କା ଟିକେ ଜଳିଯିବ ପୁଣି ସନ୍ଧ୍ୟା ବେଳକୁ ଆମର ସେଇ ଚୁଡା ମୁଢି ଆଉ ଯୋଉ ଖଇ ଯଦି ଭାଜିକି ରଖିିବି ହଁ ସବୁ ମିଶେଇ ମାସେଇ ଦେଇକି ଗୁଡଙ୍କ କରିଦିଅନ୍ତିୁ
ହଁ ସେଇ ଚୁଡା କଳୁ କୁ ନେଇକି ପା ଯୋଉ ହୁଡ଼ୁମ କରିକି ଆଣନ୍ତି ଚୁଡା ପେଷେଇକି ଆଣନ୍ତି ଆଉ ମୁଢିଟା କଣ ଘରେ ଭାଜୁଛନ୍ତି ତମ ସା
ହଁ ମୁଢି ଟା ଆମର ଘରେ ଭଜା ଯାଏ ଖଇ ଭଜା ଯାଏ ଚୁଡ଼ଦା ହୁଏ ନା ଚୁଡା ଟା ଏଇ ବଜାରରୁ କିଣିକି ନେଇ ଆସିକି ଭାଜିକି ମିଶେଇ ଦିଅନ୍ତି। ଚୁଡ଼ାମୁଡି ମିଶେଇ ଦେଲେ ଏଇ ଏଇ ବର୍ଷା ପାଗ ଦିନରେ ଆଉ କଣ ଛଣାଛଣି ଜିନିଷ ସେ ବଜାର ଜିନିଷ ଖାଇବାକୁ ଭଲ ଲାଗେ ନା ଆଉ ଘର ଜିନିଷ ଏ ବିଲ ବାଡିକି ଯାଇଥିବେ ଆସିଲେ କିଛି ନହେଲେ ନାଲି ଚା ଅଧ ଘଂସେଇ ନେଖା କରିଦେଲେ ସେଇଠାରୁ ପୋଷା ପଷେ ପକେଇଦେଲେ ଆମ ଶ୍ୱଶୁର ଆମ ଶାଶୁ ସେଇଆକୁ ବି ଖାଇ ଦେଇକି ସେ ସଞ୍ଜ ପହରା ଟା ରହିଯିବି
ଯା ହଉ ନା ତା ଦେହରେ ବି ନଡିଆ ଖଣ୍ଡ ଖଣ୍ଡ କରିକି ନଡିଆ ପକେଇକି ନଡିଆ ଚିନି ବଳେଇକି ଚୋବାନ୍ତି।
ବାନ୍ଧବୀ ଦାଦାଙ୍କୁ ଅଠେଇବେ ଆଉ ମୁଁ ତୋଳିକି ରଖିଥିବି ଦେବି ଆଉ ଟିକେ ଆସୁଚ ଏ ଘରେ କାହିଁ ଛୁଆ ଡାକିଲେନି ଆଉ କଣ?
ଓହୋ ହଉ ବିଦ୍ୟାଳୟରୁ ଆସିଛନ୍ତି ଖାଇନାହାନ୍ତି ବୋଧେ
ଆଉ ହଉ, ହଉ ଯାହା କ ଏଥରେ ଟିକେ ହଁ ଦାଦା ଗଲା ବେଳକୁ ଫୋନ କରିବି ଆଉ।
ହଉ ହଉ। ହଉ ରଖ, ବାନ୍ଧବୀ ପ୍ରଣାମ।
ପ୍ରାଣମ ପ୍ରଣାମ।